ହାଲୋ ହଁ, ତମେ ବା କହୁଥିଲ ଶୃଙ୍ଖଳା ଆଉ କ୍ରୀଡା ଭିତରେ କଣ ମାନେ ଅଛି ବୋଲି ସମ୍ପର୍କ ମତ ଟିକେ ଆଉଥରେ କହିଲ।
ହଁ, ମୁ କହିଲି ପା ମାନେ ଯଦି ଆମୁକୁ କଣ ନିୟମ ମାନିବାକୁ ପଡିବ, ଯୋଉ ଆମର ଅଛି ହୁଁ, ଆମର ଆଉ ଷ୍ଟାଡିୟମ୍ ଯ ହେ କହୁଥିଲ ଖେଳ ପଡିଆ ପାଇଁ ଯି ସବୁ ନିୟମ ଗୁଡା ଅଛି। ସବୁ ଖେଳରେ ଭିନ୍ନ ଭିନ୍ନ ନିୟମ ଥାଏ, ଆପିନ୍ ତମେ କହୁଥିଲ କି କ୍ରିକେଟ୍ ହେଲା। ଫୁଟବଲ୍ ହେଲା ଅଉ ଯୋଉ ହକି ହେଲା। ଏ ସବୁ କଣ ନା ସୁବୁ ନିୟମ ଥାଏ, ତାପରେ କଣ ମୁଁ ନିୟମ ମାନିବାକୁ ପଡିବ। ତାପରେ ନିଜର ଆତ୍ ମାନେ ନିଜକୁ ଶାନ୍ତନ୍ ମାନେ ଶାନ୍ତ ମନରେ ରଖିଆକୁ ପଡିବ। ଯେମିତି ଆମ୍ ଭିତରେ ଓ ଝଗଡା କି ଯାହା ବି ହଉ ସେମିତି ଯେମତି କିଛି ନହବ ତାପରେ କଣ? ଆଃ ନିୟନ୍ତ୍ରଣ ଅବ୍ ମାନେ ନିୟମିତ ଅଭ୍ୟାସ, ଆମୁକୁ ଅଭ୍ୟାସ କରିଆକୁ ପଡିବ ଆଉ ଯୋଉ ଖେଳିଅ ଆମେ ଖେଳିବା ସେଟା ନିୟମିତ ଅଭ୍ୟାସ ଗୋଟେର ରଖିବା ପାଇଁ ଆବଶ୍ୟକ ସେଇଟାକୁ ବି ଶୃଙ୍ଖଳା କୁହାଯାଏ। ତାପରେ ଏଗୁରା କଣ ଶୃଙ୍ଖଳାଟା ବିକାଶ୍ ହୁଏ। ତାପରେ ଜୀବନରେ ଉଁ ଜୀବନର ଅନ୍ୟ କ୍ଷେତ୍ରରେ ମଧ୍ୟ ଉପକାରୀଣି। ଅନ୍, ଅନ୍ୟ କ୍ଷେତ୍ରରେ ଉପକାରୀ ଭାବେ ମୁଁ ମାନେ କଣ କଇଲି ତମୁକୁ ସେତେବେଳେ ଯେମତି କହିଥିଲ କି ସ୍ଵାସ୍ଥ୍ୟର ସୁ ମାନେ ଆମର ସ୍ଵାସ୍ଥ୍ୟ ସୁରକ୍ଷା ରୁହେ। ତାପରେ ବୁ ମାନେ ଆମେ ଯେମିତି ପୁରା ଠିକ୍ ଠାକ୍ ରହିପାରୁ, ସେଇଟା କଣ ଆମର ଉପକାର ଗୋଟେ ଗୋଟେ ପ୍ରକାର ଉପ୍ ଉପକାର ହେଲା କି ଆମେ ବାର୍ ବାର୍ ଏମିତି ସବୁ ଖେଳା ଖେଳି ତାର ଅଜା ର ରକ୍ତରେ ରକ୍ତ ଚଳାଚଞ୍ଚଳ ହେଲେ ଯାହା ଫଳରେ ଆମ ଶରୀର ଭିତରେ ଠିକ୍ ରହିଲା। ମୁଁ କହିବି କି? ତମର ଖେଳ ଉପରେ ଟିକେ ଭଲ ଜ୍ଞାନ ଅଛି ଭାବୁଚି। ଥରେ ମତେ କହିବ କି କବାଡି ଟା ମାନେ କବାଡି ବିଷୟରେ କିଛି।
ଦେଖ କବାଡି ଟା ହଉଛି ଆମର ପାରମ୍ପରିକ ଖେଳ ଠିକ୍ ଅଛି। ଭାରତ୍ ତାର ଗୋଟେ ପାରମ୍ପରିକ ଖେଳ ହଉଚି କବାଡି। ଏହା ସହିତ ନା ଆମର ସେ କେତ୍ ତେ ଶକ୍ତି ଆମ ଚତୁରତା ମେନ୍ କରି ଚତୁରତା ଆଉ ସହନଶୀଳ ଟା ହଉଚି ଖେଳର ଧର୍ମ। ଯଦି ଆମେ ଠିକ୍ ଭାବରେ ଠିକ୍ ଜାଗାରେ ଚତୁରତା ଆମର ଦେଖେଇ ପାରିବାନି କି ବା ସକଳ ସେ ସହନଶୀଳତା ଦେଖେଇ ପାରିବାନି ତାହେଲେ ଆମେ ହାରିଯିବା ଠିକ୍ ଅଛି। କିନ୍ତୁ ବ ଯେହେତୁ ସେଟା ପାରମ୍ପରିକ ଖେଳ ଥିଲା କିଛି ଦିନ ପର୍ଯ୍ୟନ୍ତ ସେ ଆ ଆନ୍ତର୍ଜାତିକ ଖେଳ ଭାବେ ପରିଚିତ ପାଇନଥିଲା। କିନ୍ତୁ ଏବେ କଣ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଖେଳଟା କଣ ଲୋକପ୍ରିୟ ହେଇ ପାରିଲାଣି କବାଡିଟା ସମେସ୍ତେ କବାଡି ଦେଖିବାକୁ ଆଗ୍ ଗ୍ରହ କରୁଛନ୍ତି, କବାଡି ଖେଳିବାକୁ ଆଗ୍ରହ କରୁଛନ୍ତି। ଏସବୁ ଦ୍ଵାରା କଣ ହଉଚି କବାଡି ଆଉ ଦିନକୁ ଦିନ ଅଧିକ ଲୋକପ୍ରିୟ ହଉଛି। ଆଚ୍ଛା ତମେ ଜାଣିଛ କିଏ କିଏ କ୍ରୀଡା କିପରି ନେତୃତ୍ତ୍ଵ ଗୁଣ ବିକାଶ କରେ ଶୁଣ ମୁଁ କହୁଚି, ମାନେ ଦଳ ଗତ ଦେଖ ଦ ମୁଁ କହିଲି ଶୁଣ। ଦେଖ ଦଳଗତ ଖେଳରେ ମାନେ ଖେଳାଳି ମାନେ କଣ କରନ୍ତି ନା ପରସ୍ପରଙ୍କୁ ସହଯୋଗ କରିଆର ମନୋବୃତ୍ତି ଦେଇଥାନ୍ତି, ଠିକ୍ ଅଛି। କି ଆଉ ଦଳର ନେତୃତ୍ୱ ନବା ଶିଖନ୍ତି। ଯେତବେଳେ ଆମେ କି ଛି ଗୋଟେ ଖେଳକୁ ଏକା ଖେଳନ୍ତି, ସେତେବେଳେ କେବଳ ଆମେ ଜିତ୍ ଜିତିବା କଥା ଭାବନ୍ତି, କିନ୍ତୁ ଯେତେବେଳେ ଆମେ ଗୋଟେ ଦଳରେ ଖେଳୁଛନ୍ତି ସେଠି ଆମେ କଣ କରନ୍ତି କେମିତି ସମେସ୍ତେ ଜିତିବେ ଆମେ ସେଇ କଥାଟା ଭାବନ୍ତି।
ସେଇ ତ କଥା ଚିନ୍ତା କରନ୍ତି ହଁ।
କଣ ହୋଇଥାଏ ନା ଆମର କ୍ଷମତା ଆଉ ଦାୟିତ୍ଵ ବୋଧଟା ଆମର ବଢିଥାଏ।
ହଁ ମନେକର ଗୋଟେ ଦାୟିତ୍ୱ ହାତକୁ ଆସିଥାଏ ଆଉ।
ହଁ ଆଚ୍ଛା କହିଲ ଭାରତର ପ୍ରସିଦ୍ଧ କ୍ରୀଡ଼ାବିତ୍ ମାନଙ୍କର ଅବଦାନ ଲେଖିଲ। କୁହ।
ଯେହେତୁ ଆମର ସବୁ କ୍ରୀଡା ଗୁଡିକ ପ୍ରସିଦ୍ଧ ରହିଲା ହେଲା କିି, ତ ସବୁ ବୂ ଖେଳ ଭିତରେ କଣ ତାଙ୍କର ଯାହାହେଲେ କିଛି ନା କିଛି ଅବଦାନ ରହିଛି, କାରଣ ତା କଣ ପାଇଁ ଆମ ଭାରତ ଅଲଗା ଦେଶରେ ପ୍ରସିଦ୍ଧ ହେଇପାରିବ। ତ ଦେଖ ଭାରତ ଅନେକ କ୍ରୀଡାବିତ୍ ବିଶ୍ଵସ୍ତରରେ ସଫଳତା ହାସଲ କରିଚି। କୋଉମାନଙ୍କ ପାଇଁ ସେଇମାନଙ୍କ ମାନେ ସେଇ ଖେଳାଳି ମାନଙ୍କ ପାଇଁ। ତାଙ୍କର ଶୃଙ୍ଖଳା ପାଇଁ। ତାଙ୍କର ମାନେ ଭଲ ଖେଳ ପ୍ରଦର୍ଶନ କରି କଣ ଆମ ଭାରତକୁ ବିଶ୍ଵସ୍ତରରେ ପହଞ୍ଚେଇଚନ୍ତି। ସେମାନେ ଦେଶର ଭାବନା ବୃଦ୍ଧି କରିବା ସହିତ ଯୁବପିଢି କୁ ପ୍ରେରଣା ଦଉଛନ୍ତି, ମାନେ କଣ କହିଲ? ସେମାନେ କଣ ଦେଶର ସମ୍ମାନ ବଢେଇଲେ, ଆମ ଯୋଉଠି ଗଲେ ନା କି ଆମ ଦେଶ ଏମିତି ଏଇ ଖେଳରେ ଉଁ, ସ୍ଵର୍ଣ୍ଣପଦ ପାଇଥିଲା। କି ଏଇଆ କି ଆମ ଦେଶର କଣ ଗୋଟେ ନାଁ ବଢଉଛନ୍ତି, ବା ଇଏ କରୁଛନ୍ତି। ଦେନ୍ କଣ ଆମ ଯୁବପିଢିକୁ ପ୍ରେରଣା କରିଛନ୍ତି। ସବୁ ଛୁ ଛୁଆ ମାନଙ୍କୁ ଦେଖିଥିବ, କିଏ ପୁରା ଉଁ, କବାଡି ଖେଳିବା ପାଇଁ ପାଗଳ ହେଇଯାଏ ତ କିଏ ଫୁଟବଲ ଖେଳିବା ମୁଁ ଏ ସବୁ ଏବେଠୁ ପ୍ରାଟିସ୍ କରୁଛନ୍ତି। ମାନେ ଏବେଠୁ ସବୁ ତାକ୍ ତଙ୍କର ନିୟମିତ ଖେଳ ଚାଲିଛି ପୁରା ଲଗାତାର ଏବେ, କାଇଁକି ନା ସେ ସେମାନଙ୍କୁ ଦେଖିଛନ୍ତି କି ମୁଁ ଆ ଭଳିଆ ହେବି, କି ମୁଁ ଆ ଭଳିଆ ହେବି। କି ଉଁ, କ୍ରିକେଟ୍ ପ୍ଲେୟର୍ ଏଇ କ୍ରିକେଟ୍ ମୁଁ ଖେଳ ଖେଳାଳି ଭଳିଆ ହେବି। କଣ ସେମାନେ ଯୁବପିଢି ମନେ ରଖିଥାଆ। କେବଳ କାହା ପାଇଁ ମାନେ ସେ ଯୋଉ କ୍ରିକେଟ୍ ବିତ୍ ମାନଙ୍କର ମାନେ ଯୋଉମାନେ ସେ ଖେଳୁଛନ୍ତି। ଯେତକ ସେମାନେ ଅଂଶଗ୍ରହଣ କରୁଚନ୍ତି, ସେହି ମାନଙ୍କ ପାଇଁ। ଆଚ୍ଛା କହିଲ ଦୈନ ଜୀବନରେ ବ୍ୟାୟାମ କ୍ରୀଡାର ଭୂମିକା କଣ କାରଣ? ତୋମେ କହିଲ ଖେଳିବା ଦ୍ଵାରା ଆମର ରକ୍ତ ଅଛି ସ- ମାନେ ଯୋଉ କଣ? ଚଳଚଞ୍ଚଳ ହେଇଥିବ ଆମ ଶରୀର ଠିକ୍ ରହିବ। ତାହେଲେ ଆ ସହିତ ବ୍ୟାୟାମ ର ସମ୍ପର୍କ ଟା କଣ?
ଦେଖ ବ୍ୟାୟାମ ଆଉ କ୍ରୀଡା କଣ କରିଥାଏ ନା ମଣିଷ ଶରୀରକୁ ସୁସ୍ଥ ରଖିଥାଏ ଠିକ୍ ଅଛି। ଆମକୁ ସତେଜ ରଖିଥାଏ, ଯଦି ଆମେ ଦୈନିକ ଜୀ ଜୀବନରେ ଏ ମାନେ ବ୍ୟାୟାମ କରିବା ତାହେଲେ ଆମକୁ ଶକ୍ତି ମିଳିବ। ଆଉ କାମ କରିଆ କୁ ଉତ୍ସାହ ମିଳିବ। ଯଦି ଆମେ ବ୍ୟାୟାମ ନ କରିବା ଆମ ଶରୀରଟି ସୁସ୍ଥ ନ ରହିବ, ତାହେଲେ କଣ ହବ ନା ଆ, ମାନେ ଆମର କାମ କରିବାକୁ ଇଚ୍ଛା ହବନି, ଆମ କୁ କଣ ମାନେ ଆଉ ଦୁର୍ବଳିଆ ଲାଗିବ ଆମେ କୌଣସି କାମ କରିପାରିବାନି। କିନ୍ତୁ ଯଦି ଆମେ ଠିକ ସେ ବ୍ୟାୟାମ କରୁଥିବା ସଖାଳେ, ତାହେଲେ ଆମର ଦିନମାନ ଟା ଭଲରେ ଯିବ, ଆମେ ଭଲସେ ସବୁ ଯାକ କାମ କରିପାରିବା। ଏସବୁ ହେ ପାଇବ।
ଯାଫଳରେ ଆମେ କଣ ଟିକେ ପୁରା ଯୋଉଟା ପୁରା କୁହନ୍ତିନି ସତେଜ ସବୁ ଠିକ୍ ଠାକ୍ ପୁରା କରିପାରିବା। ସେଇଟା ନାଇଁ, ଯୋଉ କହିଲ କ୍ରୀଡାର ଭାବନା ଟା କଣ ମୁଁ ବୁଝି
ଦେଖ କ୍ରୀଡ଼ାର ଭାବନା ହଉଛି ଗୋଟେ ହଉଛି ସତ୍ୟ ନିିଷ୍ଠା, ନ୍ୟାୟ ପରାୟଣତା ପ୍ର ତିନ୍ତତି ପ୍ରତି ସମ୍ମାନ ଭାବ ବା ମନୋଭାବ ମାନେ ନୁହେଁ କି ଆମେ ଯେହେ ତୁ ଖେଳୁଛନ୍ତି ମାନେ କେବଳ ଆମେ ଜିତିବା ଆଉ ଅନ୍ୟକୁ ହଇରାଣ କରିବା, ଆମର ଯିଏ ପ୍ରତିଦ୍ୱନ୍ଦୀ ଅଛି, ଆମର ଯିଏ ହଁ ଆମର ବିଫକ୍ଷରେ ଯିଏ ଖେଳୁଚି ତା ପ୍ରତି ବି ଆମର ଗୋଟେ ସଅ- ମାନେ ସମ୍ମାନ ରହିବା ଦରକାର ଠିକ୍ ଅଛି, ଆଉ ଆମର କଣ ସ ତ୍ଯ ନିଷ୍ଠା ଦରକାର ଆମେ ସବୁବେଳେ ସତ୍ୟ ହେଇକି ଖେଳିବା ନିଷ୍ଠାର ସହିତ ଖେଳିବା। ଆଉ କଣ କରିବା ନା ଆମର ଗୋଟେ ଭଲ ଚରି ଚିତ୍ର ଗଠନରେ ବି ଏଇଟା ସହାୟକ ହୁଏ କୋଉଟା କ୍ରୀଡ଼ା ଟା।
ହଁ ମୁଁ ଯେମିତି କହିଲି କି ସେମାନେ ଦେଶ ବିଦେଶରେ ପରିଚିତ ହେଇଥାନ୍ତି ସେଇଟ ସେଇ ପ୍ରକାର ଗୋଟେ ଆଉ।
ହଁ।
ମୁଁ ଜାଣିଛି ଗୋଟେ କଥା ଅ ସ୍କୁଲ ମାନଙ୍କର ଖେଳ ହୁଏ ତମେ ଜାଣିଛ ନା ବିଦ୍ୟାଳୟ ମାନଙ୍କରେ
ଆଜ୍ଞା।
ମତେ ଆମ କହିଲି ବିଦ୍ୟାଳୟରେ ଖେଳ ସବୁ ହୁଏ ତମେ ଜାଣିଛ ନା?
ହ ହଁ
ମୁଁ ବି ବିଦ୍ୟାଳୟରେ ବହୁତ ସାରା ଖେଳ ରେ ଭାଗ ନେଇଛି। ଜାଣିଛ ବିଦ୍ୟାଳୟରେ ମାନେ ପ୍ରତିଯୋଗିତାର ଆବଶ୍ୟକତା କଣ ତମେ ଜାଣିଛ?
ହଁ ମୁଁ ଜାଇଁଲି ଶୁଣ ଦେଖ, ସ୍କୁଲରେ କିମ୍ବା ବିଦ୍ୟାଳ ବିଦ୍ୟାଳୟରେ ଯେତେବେଳେ ଗୋଟେ କ୍ରୀଡ଼ା ପ୍ରତିଯୋଗିତା ହୁଏ ସେତେବେଳେ ଛାତ୍ରଛାତ୍ରୀ ମନର ଦକ୍ଷତା ପ୍ରକାଶ କରେ ଖାଲି ପାଠ ପଢିଦେଲେ ହବନି। ପାଠ ପଢିକି ଆମେ ପୁସ୍ତକ ଗୀତ ହେଇକି ରହିଗଲେ ହବନି ଆମ ସହିତ ଖେଳ କିମ୍ବା ଅ ଅ ଅଯୋଗ ଭାଷଣ ହେଲା କିମ୍ବା ଅଭିନୟ ହେଲା ଗୀତ ନାଚ ଏଇଥିରେ ବି ଆମକୁ ମନୋନିବେଶ କରିବାକୁ ପଡିବ ଆଉ ତା ଭିତରୁ ଗୋଟେ ମୁଖ୍ୟ ଜିନିଷ ହେଉଛି କ୍ରୀଡ଼ା କ୍ରୀଡ଼ାରେ ଆମେ ପ୍ରତିଯୋଗିତାରେ ଭାଗ ନେଲେ ଆମର ଦକ୍ଷତା ବିକାଶ ହବ ଆମର ଯୋଉ ଆ ଆତ୍ମବଳ ବଢିବ ଆଉ ମାନେ ଆ ଆଉ ଆମର କଣ ହେବ ନା ପ୍ରତିଯୋଗି ମୂଳକ ମନୋଭାବ ବି ବଢିବ କି ଆମେ ଖେଳିବା ଆମେ ଜି ଜିତିବା ନ ଜିତିଲେ ଅବଶ୍ୟ ମନ ଦୁଃଖ କରିବନି କିନ୍ତୁ ମନରେ ଗୋଟେ ପ୍ରତିଦ୍ୱନ୍ଦୀ ମୂଳକ ଭାବ ଆମର
ରହିବ ଯେମିତି କିି ତା ପରବର୍ତ୍ତୀ ଖେଳରେ ମୁଁ ଖେଳିବି ଆଉ ତା ଦେହରେ ଜିତିବି।
ହଁ।
ତାପରେ ଯୋଉ ଜାଣିଚ ତମେ ଯୋଉ କହିଲ କି ଖେଳି ଖେଳିବା ଦ୍ଵାରା କହ ତ ଆମ ଆମକୁ ମନୋରଞ୍ଜନ ହେଇଥାଏ। ଆଉ ଏଇ ସବୁ ଜିନିଷକୁୁ କହିଲ ଟିକେ ପୂର୍ବରୁ ଜାଣିଛ ଇଏ କ୍ରୀଡ଼ା କିପରି ଆମକୁ ଚାପ ଉ ମୁୁକ୍ତ ଜୀବନ ଗୋଟେ ଦେଇଥାଏ ସେଟା କଣ କହିବି ଶୁଣିବ?
ହଁ କୁହ।
ମାନେ ତମେ ଯୋଉ କହିଲ କି ଦେଖିଲେ ମନୋରଞ୍ଜନ ହେଇଯାଏ ଆମେ ଯେତେବେଳେ ଟିକେ କି ଅଧିକ ରାଗି ଯାଇଥାନ୍ତି କି ବହୁତ ଚିନ୍ତାାରେଥାନ୍ତି ଆମ କଣ ଫୋନ ଫୋନ ଦେଖିକି ଏମିତି କିଛି କରିକି ଆମେ କଣ ମେ ଶାନ୍ତ ମନକୁ ଶାନ୍ତ କରିଥାନ୍ତି। ଜାଣିଛ କ୍ରୀଡ଼ା ମନକୁ ଖୁସି ଆଉ ସତେଜ ରଖେ। ଯୋଉ ପଡିଆରେ ଖେଳ ହଉ ଦେଖିଵ ଚିଲଉଥିବେ ହୋ ହଲା କହିକି ତାଳି ମାରୁଥିବେ ସେଇଟା ଦେ ମାନେ କଣ ସେତେବେଳେ ଆମେ ସତେ ଯଇଥାଉ ଉପରେ ମାନେ ପୁରା ଏମିତି ଆଗ୍ରହ ହେଇଯାଇଥା ସେ ଖେଳ ଭିତରେ ଏମିତି ପଶି ଯାଇଥାଉ ଗୋଉଟା ଆମ ମନକୁ ପୁରା ଖୁସି ଯାଇଥାଏ କଣ ଏହା ଚିନ୍ତା ମାନସିକ ଚା କମେଇନହି ଆମେ ଯଉ ଚିନ୍ତାରେ ଥାଉ। ମାନେ ସବୁ କଣ ଆମ ମାନସିକ ଚାପଟାକୁ ପୁରା କମେଇ ଦଉ ଦେଖି ତାଙ୍କ ଖୁ ଜଣେ ଜିତିବାର ଖୁସି ଆମର କଣ ମାନସିକ ଚିନ୍ତା କମି ଯାଇଥାଏ। ତେଣୁ କ୍ରୀଡ଼ା ଚାପମୁକ୍ତ ଜୀବନ ପାଇଁ ବହୁତ ଉପକାରୀ ହେଇଥାଏ ମ ଯଦି ବି ଆମେ କିଛି ତରେ ରହିବା କି ଯା ଯଦି କିଛି ଖେଳ ଭିତରେ ଦେଖିବା ତାଙ୍କ ଭିତରେ ବି ସବୁ ଥିବ ତାଙ୍କ ଭିତରେ ସବୁ ଯୋଉ ସବୁ ଭଲ ହବ। ଆଉ ତାଙ୍କ ଭିତରେ ଏକାଗ୍ରତା ସବୁ ଦେଖିଲେ ଜାଣିଛ କଣ ହୁଏ ମାନେ ଆମକୁ ବହୁତ ଶାନ୍ତି ମିଳେ।
ଆଚ୍ଛା।
ହଁ ଗୋଟେ ପ୍ରଶ୍ନ ତମକୁ ପଚାରିବି?
ଆଚ୍ଛା କୁହ?
ଯୋଉ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗାରେ ଲାଭ କଣ ଲେଖକ ହେଲା ଲାଭ କଣ କହିଲ?
ଦେଖ ଅନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ହୋଉଚି କଣ କରେ ନା ଦେଶ ଭିତରେ ଗୋଟେ ସୁଦୃଢ କରାଇ କଣ? ସମ୍ପର୍କ ସୁ ଯେମିତି ଆମର ମାନେ ପ୍ରଧାନମନ୍ତ୍ରୀ ଗସ୍ତରେ ଯାଆନ୍ତି ରାଷ୍ଟ୍ରମନ୍ତ୍ରୀ ଗସ୍ତ ଗସ୍ତରେ ଯାଆନ୍ତି କପାଇଁ ଆମ ଦେଶ ଦେଶ ମଧ୍ୟରେ ସୁଦୃଢ ସ ସମ୍ପର୍କଟା ରହୁ ସେମିତି ପ୍ରତିଯୋଗିତା କ୍ରୀଡ଼ା ପ୍ରତିଯୋଗିତା ହେଲେ ବି ଆମର ଦେଶ ଦେଶ ଭିତରେ ସୁଦୃଢ଼ ସମ୍ପର୍କ ରହେ ଭଲ ସମ୍ପର୍କ ରହେ। ଖେଳାଳି ମାନଙ୍କୁ ଗୋଟେ ନୂତନ ଅନୁଭୂତି ମିଳେ ନୂଆ ଜାଗାରେ ଖେଳିବାକୁ ମିଳେ ସେମାନେ ବୋହୁତ କିଛି ଜିନିଷ ଶିଖନ୍ତି ତା ଫଳରେ ଦକ୍ଷତା ହାସଲ କରିବାର ଅଛି। ସହିତ ସେମାନେ ନିଜ ଦେଶ ପାଇଁ ଗୌରବ ଆଣିପାରନ୍ତି ଯେତିକି ଯବେ ସେମାନେ କେବଳ ଏଇ ଏଇଠି ରହିଯିବେ ତ ସେମାନେ କେବଳ ଏଇ ଏଇ ମା ଟି ସହିତ ପରିଚିତ ହେଇକି ଏଇଠି ଖେଳିବେ ସେମାନେ କିଛି ନୂଆ ଅନୁଭବ ନେଇପାରିବେନି। କିନ୍ତୁ ସେମାନେ ଯଦି ବାହାରୁ ଯିବେ ବାହାରେ ଗୋଟେ ଦେଶରେ ଖେଳିବେ ତାହେଲେ ସେମାନେ ଗୋଟେ ନୂଆ ଅନୁଭବ ନେବେ। ତାଙ୍କୁ କିଛି ନୂଆ କିଛି ଶିଖିବାକୁ ମିଳିବ ଯୋଉଟା କି ସେ ପୁଣି ସେମାନଙ୍କ କ୍ରୀଡ଼ାାରେ ତାଙ୍କୁ ଆଗକୁ ନବାପାଇଁ ସାହାଯ୍ୟ କରିବ ଆଛା କହିଲ ମହିଳା ମାନଙ୍କର କ୍ରୀଡ଼ା କ୍ଷେତ୍ରରେ ଅବଦାନ କଣ?
ହଁ ଠିକ୍ କଥା କହିଲା। କାରଣ ଆମେ ଯେତିକ ସବୁ ଖେଳକରୁଚନ୍ତି ସମସ୍ତେ ଏତେ ବିଜ୍ଞାନ ଆଗେଇବା ପରେ ମଧ୍ୟ ସମସ୍ତେ ଭାବନ୍ତି କେବଳ କୁଅ ମାନେ ପୁରୁଷ ମାନେ ହିଁ କେବଳ ଆଗକୁ ଯାଇପାରିବେ ପୁରୁଷ ମାନେ ହିଁ ଖେଳିପାରିବେ କିନ୍ତୁ ମହିଳା ମାନଙ୍କ ଜାଣିଚ ଏ କ୍ଷତରେ ବୋହୁତ ଅବଦାନ ଅଛି ମାନେ ମହିଳା ମାନେ ବିଭିନ୍ନ କ୍ରୀଡାରେ ଅସ ଅସାଧାରଣତ ସଫଳ ହାସଲ କରନ୍ତି। କୁ ଯୋଉ ମାନେ ବିଶ୍ୱାସ ବି କେବେ କରିନଥିବା ଅସାଧାରଣ ଭାବେ ସେମାନେ ସବୁ ହାସଲ କରିଥାନ୍ତି। ଆମେ ଭାବିଥାନ୍ତି କି ଆଉ ତମେ ଠିକ୍ ସେ ଜାଣିଛ ନା କେବଳ କ୍ରିକେଟ ପୁଅ ପିଲାମାନେ ହ୍ନି ଖେଳନ୍ତି ଗାଁ ଗହଳିରେ ତ ତେ ଜାଣିିଥିବ? କିନ୍ତୁ ତମେ ଜାଣିଚ? ଆଜ୍ଞା ମାନେ ଆମ ମାନେ ମହିଳା ମାନେ କ୍ରିକେଟ ଖେଳିକି ଆମ ଦେଶ
ଏଥରକ ଦୁଇ ହଜାର ପଚିଶି ରେ ଆମ ପାଇଁ ୱାର୍ଲଡ କପ୍ ବି ଆଣିଦେଇଥିଲା।
ଜିତିଥିଲେ ତ ସେମାନେ ବି ମହିଳା ସେମାନେ ଦେଶ ପାଇଁ କଣ ପଦ ପଦକ ଜିତି ଗୌରବ ବଢାଇଛନ୍ତି ଏବଂ ଅନ୍ୟ ମାନଙ୍କୁ ପ୍ରେରଣା ଦେଇଚନ୍ତି। ସେମାନେ ଭାବୁଚନ୍ତି ନାରୀ ମାନ କିଛି କରିପାରିବେନି ନାରୀ ମାନେ ଖେଳଟା ଖେଳି ପାରିବେନି ସେବା ଅନ୍ୟ ମାନଙ୍କୁ ପ୍ରେରଣା ଦେଲେ। ତମେ କର ତମେ ବି କରିପାରିବ ମାନେ ସେ ଯୋଉ ତେଣିକି ଯୋଉ ଖେଳ ବି ହୋଉ ସେ ପୁଅ ପିଲାଙ୍କ ଖେଳ ହେଲେ ବି ତମେ ବି ଚେଷ୍ଟା କଲେ ସେଟାକୁ କଣ
ଖେଳ ସମସ୍ତଙ୍କର ଖେଳରେ ପୁଅ ପିଲା କଣ ଝିଅ ପିଲା କଣ ଶେଷବୁ କିଛି ନଥାଏ।
ହଁ କିନ୍ତୁ ଆଜିକାଲି ଗାଁ ଗହଳି ମାନଙ୍କରେ ଦେଖିବ ତାଙ୍କର ଚିନ୍ତାଧାରା ଯେମିତିକା ସବୁ। ସେମାନଙ୍କୁ ପରିବର୍ତ୍ତନ କରିବା ପାଇଁ ଏଇଟା କଣ ଗୋଟେ ସାହାଯ୍ୟ ଗୋଟେ ଉଦାହରଣ ପାଲଟି ଯାଇଛି ମାନେ ଯୋଉ ୱାର୍ଲଡ କପ୍ ଜିତିଲେ ତ ଉଦାହରଣ ପାଲଟି ଯାଉଚି। ଆଜି ହଁ ତମେ ଭଲ କହିଲ ସବୁ ଠିକ୍ ଠାକ୍ ସଵାସ୍ଥ୍ୟ ଜୀବନ ରଖା କଥା କହିଲ। ମତେ କହିଲ କ୍ରୀଡ଼ା ହେଉଚି ସ୍ଵାସ୍ଥ୍ୟ ଜୀବନର ଆଧାର ସେଇଟା କେମିତି?
ଦେଖ କ୍ରୀଡ଼ା କ ହୁଏ ନା ଶରୀର ଆଉ ମନ ଉଭୟକୁ ସୁସ୍ଥ ରଖେ। ଖେଳିବା ଦ୍ଵାରା ବ୍ୟାୟାମ ହୁଏ ଆମ ଶରୀର ସୁସ୍ଥ ରହେ ଝାଳ ବୋହିଲେ ରୋଗ ହୁଏନି। ଆମୁକୁ ବୁ ବୁଗାତ ହବାର ସମ୍ଭାବନା କମିଯାଏ। ଉ ଉକ୍ତ ରକ୍ ରକ୍ତଚାପ ହୁଏନି ମାନେ ରକ୍ତ ପ୍ରବାହିତ ତାପରେ ମନ ବି ଆମର ମନ ବୀ ଆମର କଣ ସା ମିଏ ଦେଖିବା ଆମେ ଘରେ ବସେଇକି ଫୋନ ଟିପିଲେ କି ଶାନ୍ତି ମିଳିବ ନା ଆମେ ଯଦି ବାହାରକୁ ଯାଇକି ଟିକେ ବୁଲିଦବା ଟିକେ ଖେଳିଦେବ ସାଙ୍ଗମାନଙ୍କ ସହିତ ଆମ ମନଟା ସୁସ୍ଥ ରହିବଆଉ ଆମର ଶାରୀରିକ ଶ ତିି ଆମ ମାନସିକ ସନ୍ତୁଳନ ସାମାଜ ଅଧିକ ଗୁଣ ବି ବିକାଶ କରେ। ଆମେ ବାହାରକୁ ବାହାରିଲେ ସମସ୍ତଙ୍କ ସହିତ ମିଶିକି ଖେଳିଲେ ଆମ ସାମାଜିକ ଗୁଣ ଆମ ନୈତିକତା ଆମ ବ୍ୟବହାର ଚାଲିଚଳନ ଆଚର ସବୁଥିରେ କଣ ଆସେ ପରିବର୍ତ୍ତନ ଆସେ ଆଉ ଆମ ମାନସିକ ସନ୍ତୁଳନା ବି ଠିକ ପୁରା ଆମ ମାନସିକ ଚାପ ଆମର ବଢେନି ଆମେ ଠିକ ଠାକ ରୁହନ୍ତି। ତା ଛଡ଼ା ଆମର କଣ କହିଲ ସେଇଥିପାଇଁ ବୋଧେ କ୍ରୀଡ଼ାକୁ ସୁସ୍ଥ ଜୀବନର ଆଧାର ବୋଲି କୁହାଯାଏ କାରଣ ଆମେ ଖେଳିବା ଦ୍ୱାରା କଣ ହୁଏ ନା ଆମର ମନ ଦେହ ସବୁ ସୁସ୍ଥ ରହିଲା। ତା ସହିତ ଆମେ କଣ ଗୋଟେ ନୂଆ କିଛି ଜିନିଷ ଆମେ ଶିଖିପାରିଲେ ସମସ୍ତଙ୍କ ସହିତ ମିଶିକି ଖେଳିବା ଦ୍ଵାରା ଆମର ହଁ
ଆଉ ଗୋଟେ କଥା କଣ କହିଲ। ଯୋଉମାନେ ସବୁ ଆଗରୁ ବୁଢା ବୁଢୀ ଲୋକମାନେ ଯୋଉମାନେ ଅଛନ୍ତି ପୁରୁଣା କାଳ ଲୋକମାନେ ଅଛନ୍ତି ସେମାନେ ବହୁତ ସ୍ଵାସ୍ଥ୍ୟ ଅଛନ୍ତି।
ହ
ଅଛନ୍ତି। କିନ୍ତୁ ଏବେକା ଲୋକମାନେ ବହୁତ କମ ବୟସରେ ମରି ଯାଉଛନ୍ତି କଣ ପାଇଁ ଜାଣିଛ ଇଛା ସେମାନେ କଣ କହିଲ ଏବେ ବିଜ୍ଞାନ ଏତେ ଆଗେଇ ଯାଇଛି ଯେ ସବୁ ଯେତିକ ସବୁ କଣ ମେସିନ୍ ଜିନିଷ ୟୁଜ କରିକି ହେଲା ମାନେ ବ୍ୟବହାର କରିକି ସେମାନେ ପା ଆଉ ବସି ବସି ବସି ବସି ତାଙ୍କ ବିଭିନ୍ନ ରୋଗ ଧରିଦୋଉଛି। କିନ୍ତୁ ଯୋଉମାନେ ପୁରୁଣା କାଳର ବୁଢା ସେମାନେ ବହୁତ ଭଲସେ ଚାଲିଚଲନ୍ ତାଙ୍କର ଏବେ ଭଲ